ହେଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ନମସ୍କାର।
ନମସ୍କାର।
ହ୍ୟାଲୋ ହଁ ଅଛି ଆଉ ଆପଣ କଣ କରୁଛନ୍ତି?
କିଛି ନାଇଁ ଜଷ୍ଟ ଖାଇକି ବସିଛି ଆଉ।
ହଁ ହଁ? ଆଉ କଣ ସବୁ ଚାଲିଛି ଆପଣଙ୍କର ସେପଟେ।
ବର୍ଷା ହଉଚି।
ହଁ ଆମର ଏପଟା ହେଲେ ତ ଲଗାତାର ବର୍ଷା ହଉଛି ବର୍ଷା ଛାଡିବାର ନାହିଁ ଧରୁନି।
ହୁଁ ଏଠି ବି ସେମତି।
ହୁଁ ଆଚ୍ଛା କଣ ହଁ ମୁଁ ଏବେ ଖାଇଲି ଆମର ପରଟା ଆଉ ତରକାରୀ ଆଉ ହେଇଥିଲା ଗୋଟେ ସପୁୁରୀ ଖଟା। ହଁ ଏମିତି ସବୁ ଖାଇଛି ଆଉ ଆପଣ କଣ ଖାଇଲେ?
ଭାତ ଡାଲି ଭଜା।
ଓ ହ ଆପଣ ରୋଷେଇ କରିଥିଲେ।
ହଁ ହଁ।
ଆପଣଙ୍କ ରୋଷେଇ ଆସେ।
ହୁଁ।
ଉଁ।
ହୁଁ ହୁଁ ଆସେ।
ଆଛା କଣ ଆସୁଛି କଣ ଆପଣଙ୍କର ପସନ୍ଦ ଖାଇବା ପାଇଁ ଆଉ କଣ ବନେଇବା ପାଇଁ ପସନ୍ଦ ମତେ ଟିକେ କହିଲେ।
ମୋତେ ଖାଇବା ପାଇଁ ବିରିୟାନୀ ଭଲ।
ଆଉ ବନେ
ପସ୍ ବନେଇ ବା ପାଇଁ ମୁଁ ତ ସବୁ କିଛି ବନେଇ ଦିଏ।
ଆଚ୍ଛା ଏମିତି ଗୋଟେ କଣ ବନଉଛନ୍ତି ଯାଗି ହଁ ସ୍ପେଶାଲ ମତେ ଟିକେ କୁହନ୍ତୁ।
ପେସିଆଲ ଏମିତି କିଛି ନାହିଁ ଯେ ବଟ ମୁଁ ଯାହା ମାନେ ଯାହାବି କହିବେ ମୁଁ କରିଦେବି। ମତେ ରୋଷେଇ କରିବା ପାଇଁ ବି ଭଲ ଲାଗେ।
ମତେ ଯେମତି ହ ଆମ୍ବ ଖଟା ଯୋଉ ଛୋଟ ଆମ୍ବ ଅଠରି ଆମ୍ବ।
ହୁଁ ହୁଁ।
ଛୁରିଆ ଆମ୍ବ ଖଟାଟା କରିଲେ ସେଇଟା କଣ ବହୁତ ଦିନ ରହିବ ଖାଇବା ପାଇଁ ହେଲେ ଭଲ ଲାଗେ।
ପ୍ରଥମେ ଆମର ଠୋରିଆ ଆମ୍ବଡା ର ତାର ଚୋପା କାଢି ଦଉଛି ତାକୁ ପ୍ରଥମେ ଭଲସେ ଧୋଇ ଦଉଛି ତାପରେ ଚୋପା କାଢି ଦଉଛି ଚୋପା କାଢିଲା ପରେ ମାନେ ଯଦି ଆପଣ ସୋରିଷ କଞ୍ଚା ଲଙ୍କା ହଁ ଟିକେ ବାଟି ଥିବେ ତ ଭଲ ଲାଗେ ଆଉ କେହି କେହି ନ ବାଟି ମଧ୍ୟ କରନ୍ତି କଡେଇ ବସେଇକି ପଞ୍ଚ ଫୁଟଣ କରିବେ ପଞ୍ଚ ଫୁଟଣ କଲା ପରେ ସେଥିରେ ଶୁଖିଲା ଲଙ୍କା ଟିକେ ଛାଡିବେ ଆଉ ଆମର ହେଙ୍ଗୁ ଟିକେ ପ ପକେଇଦବେ ବାସ୍ନା ପାଇଁ ତାପରେ ସ୍ଵାଦ ଅନୁସାରେ ଲୁଣ ଆଉ ଲଙ୍କାଗୁଣ୍ଡ ପକେଇଦେଲି। ମସଲାଟାକୁ ତାପରେ ପକେଇଦେବେ ମସଲାଟା ଟିକେ ମାନେ ରେଡ କଲର ହେଇ ଆସିଲେ ସୋରିଷଟା ତାପରେ ଆମ ଆମ୍ବଟା ପକେଇଦେବେ ଘୋଡେଇ ଦେବେ। ଘୋଡେଇ ଦେଲା ପରେ ତାପରେ ସେ ତ ଫୁଟିବ ତା ମାନେ ଅଳ୍ପ ପାଣି ଦେବେ ଫୁଟିଲା ପରେ। ତାପରେ ଖାଇବେ ମାନେ ନାଇଁ ତାପରେ ଖାଇବେନି ତାପରେ ଗୁଡ ପକେଇବେ ଗୁଡ ଚିନି ଯାହା ମିଶ୍ରୀ ଯାହା ଆପଣ ଭଲ ଲାଗେ ପକେଇବେ? ପକେଇଲା ପରେ ସେଟା ଖାଇବା ପାଇଁ ଭଲ ଲାଗେ ଆଉ।
ଆଛା ଆପଣ କେବେ କରିଛନ୍ତି?
ହଁ ହଁ ମୁଁ ତ କରିଛି ଏବେ ତ ଆମ୍ବ ସିଜନ ମାନେ ଏବେ ତ ଆମ୍ବ ଚାଲିଥିଲା କରିଥିଲି ଆଉ
ଆପଣଙ୍କ କଣ ଖାଇବା ଖାଇବାକୁ ପସନ୍ଦ ଲାଗେ?
ମତେ ବି ଆପଣଙ୍କ ଭଳି ବିରିୟାନୀ ଖାଇବା ପାଇଁ ମତେ ଟିକେ ଭଲ ଲାଗେ।
ନନ୍ ଭେଜ୍ ନା ଭେଜ୍?
ନା ମୁଁ ତ ଆମିଷ ପିଆଜ ରସୁଣ ଏସବୁ କିଛି କିଛି ଖାଉନି।
ଆଛା ଆଛା ହୁଁ ରହୁଛି। ତାହେଲେ ଭେଜ ଆଉ। ମତେ ମୋର ତ ନନଭେଜ୍ ପସନ୍ଦ।
ପସନ୍ଦ।
ହୁଁ।
ନନଭେଜ ବନେଇ ଆସେ?
ହଁ ବନେଇ ଆସେ।
ଉୁଁ କଣ ବନାନ୍ତି?
ସବୁ କିଛି କରେ ମାଛ ଚିକେନ ଚିଙ୍ଗୁଡି।
ହୁଁ ମୁଁ ତ ଜାଣିଲି ଆପଣ ତ ବହୁତ ବଢିଆ ମାନେ ହାତରେ ତ ସବୁ କିଛି ହଉଛି। ତ ମତେ ଟିକେ ଶିଖାନ୍ତୁ କେମିତି କଣ ବନାଉଛନ୍ତି ଗୋଟେ ବି ଆଇଟମ ଶିଖାନ୍ତୁ?
କୋଉଟା କହୁନାହାନ୍ତି ବତ୍ ମୁ କହିବି
ଉଁ ଆପଣ ମଟନ ତରକାରୀ
ନା ମଟନ୍ ମଟନ ମୁ ଖାଏ।
ହଁ ତ ମଟନ କେମିତି କରନ୍ତି?
ମଟନ ଖାଏନି କେବେ କରେନି ନା ମଟନ ଖାଏନି?
ଆଛା ଚିକେନ ବିରିୟାନୀ?
ହୁଁ କରିଛି।
ହଁ କେମତି କରନ୍ତି?
ଚିକେନ ଆଣିବ ତାକୁ ଧୁଆ ଧୁଇ କରିବି ଭଲସେ ଫୁ ଲୁଣ, ହଳଦୀ, ଦହି ଲେମ୍ବୁ ଟିକେ ପକେଇ ଦେବେ ତାଉପରେ। ଆଉ ଅଦା ରସୁଣ ପେଷ୍ଟ ଟିକେ ପକେଇଦେବେ ତାକୁ ମ୍ୟାରିନେଟ୍ କରି ରଖିଦେବେ କିଛି ଟାଇମ୍ ପାଇଁ। ତାପରେ ଏପଟେ ରାଇସ୍ ପାଇଁ
ହୁଁ ହୁଁ।
ପାଣିରେ ପାଣି ରେଲୁଣ ଟିକେ ଲେମ୍ବୁ ଟିକେ
ହଁ।
ଆଉ ପୁଦିନା ପତ୍ର ଟିକେ ଧନିଆ ପତ୍ର ଟିକେ ପକେଇଦେବେ। ତାପରେ ପାଣି ଟା ଟିକେ ଫୁଟି ହେଇ ଆସିଲା ବେଳକୁ ଅଧଘଣ୍ଟେ ବତୁରି ଥିବା ସେ ଯୋଉ ଚାଉଳ ଟାକୁ ପକେଇବେ।
ହୁଁ।
ଆଉ ତାପରେ ସେ ଚାଉଳ ଟା ସେଭେନ୍ ସତୁୁରି ପରସେଣ୍ଟ ହେଇ ହେଇଥିବା ହେଇଥିବା ଉପରେ ଥିବ ତାକୁ କାଢି ଦେବେ। ତାପରେ ଏପଟେ ଚିକେନ୍ କୁ ତେଲ ମାନେ କଡ଼େଇରେ ଟିକେ ତେଲ ଦେଇକି ତାପରେ ଟିକେ ଫ୍ରାଏ କରିବେ।
ହଁ ହଁ।
ଟିକେ ମସଲା ମସଲା ଟାଇପ ର ରଖିବେ। ତାପରେ ଦମ୍ ଦବା ପାଇଁ ଚିକେନେ ଟା ହେଇ ସାରିଲା ପରେ ଦମ୍ ଦବା ପାଇଁ ହଉଛିି ଦେବେ ଟିକେ
ଲାଷ୍ଟରେ ମାନେ ତଳେ ପୁରା ସବା ତଳେ ଟିକେ ଚିକେନ ଦେବେ। ତାପ ଉପରେ ସେ ରାଇସ୍ ଟା ପକେଇବେ। ତାପରେ ତାପରେ ଟିକେ ଗାର୍ନିସିଂ କରିବେ। ତ ମାନେ ସଜେଇବେ ଟିକେ। ତାପରେ ଧଣିଆ ପତ୍ର ପୁଦିନା ପତ୍ର ବିରିୟାନୀ ମସଲା ପକେଇକି ଏମିତି ଲେ ମାନେ ତା ଉପରେ ତାପରେ ଏମିତି ଥାକ୍ ଥାକ୍ କରିକି ଇଏ କରିବେ। ତାପରେ ତାକୁ ଘୋଡେଇକି ତା ଉପରେ କିଛି ଗୋଟେ ଓଜନ ଜିନିଷ ରଖିଦେବେ।
ହଁ।
ଅଧଘଣ୍ଟା ପରେ ସେ ହେଇଯାଇଥିବ।
ହଁ। ଆପଣ ତ ବହୁତ ବଢିଆ ବନଉଛନ୍ତି। ସିଏ ଚିକେନ୍ ବିରିୟାନୀ ର ମାନେ ମତେ ଏବେ ହିଁ ତାର ବାସ୍ନା ମତେ ପଳେଇ ଆସିଲାଣି। ଆ ମାନେ ଏବେ ତ ମୁଁ ଖାଉନି। ଆଗେ ଯଉ ଖାଉଥିଲି ମତେ ବହୁତ୍ ପସନ୍ଦ ଥିଲା। ମୋର ସବୁଠୁ ପସନ୍ଦ ଥିଲା ହେଟା ଖାଇବା ପାଇଁ ବହୁତ୍ ଭଲ ଲାଗୁଥିଲା। ଆପଣ ଯଉ ଏତେ ସୁନ୍ଦର ରେ ଏତେ ମାନେ କଷା କଷି କରିକି ତାକୁ ପାଗ ଆଣିଲା ପର୍ଯ୍ୟନ୍ତ ବଢିଆ। ଘରେ କେବେ ବନେଇଛନ୍ତି?
ହଁ କରଛି, ଚିକେନ୍ ବିରିୟାନୀ ବି କରିଛି ମୁଁ। ଚିଙ୍ଗୁଡି ବିରିୟାନୀ ବି କରିଚି, ଭେଜ୍ ବିରିୟାନୀ ବି କରିଛି। ଘରେ ଏବେ ତ ମୁଁ ଘରେ ନାହିଁ। ମୁଁ ଏବେ ରୁମ୍ ନେଇକି ରେଣ୍ଟ ନେଇକି ରହୁଚି। ତ ସେଠ ମୋ ଭଉଣୀଥିଲା ସେ କହିଲା ହଁ ଭଲ ଅଛି। ମୁଁ ପଢୁଛି।
ହଁ, ହଁ, ହଁ। ହୁଁ ଭଲ। ହୁଁ, ହୁଁ ଘରେ କେବେ କରିନାହାନ୍ତି କି?
ଜାଣିଛନ୍ତି।
ମୋତେ ବି ତୋମେ ଯାହା କହିବ ମୋତେ ବି ରୋଷେଇ କରିବାର ଆସେ। ଏମିତି ସବୁ ପ୍ରକାର ଆଉ ସବୁ ପୃ ମୋତେ ବୁଁ ବିଭିନ୍ନ ପ୍ରକାର ରୋଷେଇ ଆସେ। ଯିଏ କହିଲା ମା ମାନେ ମୁଁ ବନେଇ ଦେବି। ଏମତି ମାନେ ଆପଣ ଯେମିତି ମୁଁ ବି ସେମିତି।
ଆପଣଙ୍କର ଭେଜ୍ ରେ ମାନେ କଣ କଣ ଜାଣଛନ୍ତି ଆଇଟମ ବନେଇବା ପାଇଁ? ଖାଲି
କଣ କହୁଛନ୍ତି?
ଆପଣଙ୍କୁ ମାନେ ଭେଜ୍ ରେ ଆପଣ କଣ କଣ ମାନେ କରିଜାଣିଛନ୍ତି ଭଲ? ଖାଇବା ପାଇଁ ପସନ୍ଦ କଣ କଣ?
ଭେଜ୍ ରେ ଆମର ତ ସବୁଠୁ ଶସ୍ତା ସୁନ୍ଦର ମଜଭୁତ୍ ରେ ହେଇଯିବ। ସେଟା ଦଶ ମିନିଟ୍ ରେ। ହଁ ମାଇଗିଡ଼ା ଆଉ ଚଉମିନ ବି ହେ ସେ ପନ୍ଦର ମିନିଟ୍ ଲାଗିବ। ସେଇଟା ହେଇଯିବ। ଆଉ ଭେଜ୍ ର ମୁଁ କରେ। ଭେଜ୍ ରେ ଆମର ଛତୁ ତରକାରୀ କରେ। ପନିର୍ ଫଟ କୁରମା କରେ। ଏମତି ବିଭିନ୍ନ ପ୍ରକାର ଜିନିଷ କରେ।
ପନିର୍ ପନିର୍ ପୋଟଳ ଟା କେମିତି କରନ୍ତି?
ପନିର୍ ପୋଟଳ ଟା ମାନେ ଠିକ ସେ ମାନେ ପ୍ରଥମେ ପନିର୍ ପୋଟଲକୁ କାଟିଦେବି। ତାପରେ ଆଳୁ ଟାକୁ ମୁଁ ଟିକେ ସିଜେଇ ଦେେଲେ ହବ, ତାକୁ ଫ୍ରାଏ କଲେ ମଧ୍ୟ ହବ। ତାପରେ ମୁଁ ସେଥିରେ ଏଠି ଟିକେ ବାଟି ଦେଇଥିବି। ଆଉ ନଡିଆ ର ଉଁ, ଦୁଡ ଟିକେ ଥିବି। ନଡ଼ିଆ ର ଯୋଉ ରସ। ଆଉ ଅମୁଲ ଗଣ୍ଡୁ କିଛି ତାକୁ ଗୋଳେଇକି ରଖିଥିବି। ହଁ ତାପରେ ମୁଁ କଢେଇରେ ତେଲ ପକେଇବି, ତେଲ ପକେଇଲେ ସେଥିରେ ଡାଲଚିନି ବାସ୍ନା ପାଇଁ ଗୁଜୁରାତି କେଇବି। ତାପରେ ଆ ଟିକେ ଜିରା ମୁଁ ଫୁଟେଇ ଦଉଚି ନନେ ଫୁଟଣ ନହେଲେ ମ ତ ଭଲ ଲାଗେ, ଦ୍ବିତୀୟ ମୁଁ ଟିକେ ଫୁଟେଇଦେବି। ତାହା ହେଲା ପରେ ଆମର ଉଁ, ଉଁ, ଯାହା ମୁଁ ବାଟି ଥିବି ମାନେ ଆମର ପ୍ରଥମେ ବାଟି ଥିବି ଟମାଟୋ ସେଥିରେ ଅଦା, ଲଙ୍କା ତି ବାଟିଥିବେ ସେ ସବୁ ଫାଷ୍ଟ ପକେଇବେ। ତାପରେ ଅଲଗା ଅଦା ଟେଷ୍ଟ ସେଇଟା ପକେଇବେ। ଅଁ ତାପରେ କାଜୁ ଟା ପକେଇବି, କାଜୁ ଯୋଉ ବାଟିଥିବେ। ତାପରେ ପନିର ପୋଟଳ ଆୟ କାଟିକି ସେଇଥିରେ ପକେଇଦେବେ। ତାପରେ ସେଟା ନଡ଼ିଆ ରସ ତ ଆଉ ଅମୁଲ ପକେଇବି, ସ୍ଵାଦ ଅନୁସାରେ ତ ସେ ମଝିରେ ଲୁଣ ହଳଦୀ ଗୁଣ୍ଡ, ମରିଚ୍ ଗୁଣ୍ଡ ଆଉ ତମେ ଯାହା
ହୁଁ।
ମସଲା ମସଲି ସବୁ ପକେଇଦବ, ଭୋଡେଇ ଦବ, ତାପରେ ଖାଇଦବ, ସେଇଟା ଟିକେ ମ ଟା ବହଳିଆ ରକମ୍ ରହିଲେ, ସେଟା ଖାଇବାରେ ଭାଗିଯାନ୍ତି। ଆଚ୍ଛା ଆପଣଙ୍କ ସହିତ କଥା ହେଇକି, ଏତେ ଆଲୋଚନା କରିକି ବହୁତ ଖୁସି ଲାଗିଲା।
ହଁ ଆପଣଙ୍କ ସହିତ ବି କଥା ହେଇ ବହୁତ୍ ଭଲ ଲାଗିଲା। ହମ
ହୁଁ ଧାନ ଚାଷ କରନ୍ତି।
ମାମ ଶୁଭା